ହ୍ୟାଲୋ। ହଁ କଣ କରୁଛ?
ପରିବା କାଟୁଛି।
କଣ ରୋଷେଇ ଏ ପର୍ଯ୍ୟନ୍ତ ସରିନି?
କରିନି ଆମର ଟିକେ ଡେରିରେ ଖାଆନ୍ତି ବୋଲି କରିନଥିଲି ଆଉ।
ଓହୋଃ। ଆଜି ବା ହେଲା ଯୋଉ ବୁଧବାର କଣ ଆଜି ସାଧା ଆଇଁଷ କିଛି କରିନା?
କରିନି କିଛି ଅଣ୍ଡା ଅଛି ଭାଜି ଦେମି ରାତିରେ ଗୋଟେ ଭୋଜି ଅଛି ସେଥିପାଇଁ ଦିନରେ ଆଉ କିଛି କରିନାହୁଁ।
ଓହୋଃ ଭୋଜି ଅଛି ବାହାଘରିଆ ଭୋଜି?
ହଁ ରାତିରେ ଗୋଟେ ବାହାଘରିଆ ଭୋଜି ଅଛି।
ହୁଁ। କଣ ତରକାରୀ କରିବ କି ପରିବା କାଟୁଛ?
ଏଇ ଭଜା କରିବାକୁ ପୋଟଳ, କୋବି ଫୋବ ମିଶେଇକି ଭାଜିଦେବି ଆଉ।
ପଖାଳ?
ନା ଗରମ ନା ପଖାଳ ଏଇ ପାଗ ରେ କିଏ ଖାଇବ?
ଆଉ ଭଜା କେମିତି ଖାଇବ ପଖାଳ ଗରମ ଭାତରେ ତରକାରୀ କଣ ଆଉ କଣ କରୁଛ? ହଁ ହଁ।
ଡାଲି, ଭଜା ହେବ ବାଦାମ ଚଟଣି ହେବ ଅଣ୍ଡା ଭଜା ହେବ।
ଓହୋଃ ବାଦାମ ଚଟଣୀ ତମ ଆଡ଼େ ବାଦାମ ପ୍ରାୟ କରନ୍ତି ନା କଣ?
ମୋ ବାପ ଘର କରନ୍ତି ଯେ ଏରା ମୁଁ କିଣିକି ଆଣିଛି ଇଆଡ଼ୁ।
ଓହୋଃ ହଁ।
ଶାଶୁଘର ହୁଁ ମୋ ପୁଅର ଫେବରାଇଟ।
ଓହୋଃ ହୁଁ। ଆଉ? ତମେ ପଖାଳ କେତେ ପଖାଳ ଖାଇ ଦେଇଥିବ ତାପରେ ଗରମ ଖାଇବ ନା ଏକାଥରେ ଗରମ ଖାଇବ? ବିଲକୁଲ୍ ଖାଅ ନାଇଁ ପଖାଳ?
କେ ସେମିତି ଥିଲେ ଥରେ ଅଧେ ଖାଇଦିଏ ଯେ ମାନେ ଉଁ ପଖାଳ ଖାଇକି ଗରମ ଖାଇନି ଯାହା ସେ ସେ ଥରେ।
ଓହୋଃ ଯାହା ଖାଇବ ଥରେ। ଆଉ କଣ କହୁଚ ତମ ଦେହ ଭଲ ଅଛି?
ସବୁ ଭଲ ରୋଷେଇ ସରିଲାଣି ତମର?
ନା ଆମର ଆଜି ରୋଷେଇ ଟିକେ ଲେଟ୍ ହେଇଗଲା ରୋଷେଇ ସରିନେଇଁ ରୋଷେଇ ବସିଛି ଆଉ। ହେଇ ସାରିଲାଣି ଭାତ ହେଇ ସାରିଲାଣି ଆଉ ନା ଚିକେନ ବସିଛି।
ନା ମୁଁ କରିନେଇଁ କିଛି।
ଉଁ ହୁଁ। ଛୋଟ ଛୁଆ ତାଙ୍କ ସ୍କୁଲ ଝିଅକୁ ସ୍କୁଲ ବାଟେଇନି ଆଉ ପୁଅ ଟାକୁ ତାକୁ ଟିକେ ସେ ଶୋଇଲା ତାକୁ ଶୋଇ ପକେଇଲି ସେ ଭାତ ବସେଇକି ଚିକେନ ବସିଛି ଆଉ। ହଁ ଆଉ କଣ କହୁଚ ତମର ତାନେ ପରିବା ଏଇନା କାଟୁଚ?
ହୁଁ ଆଜି ଦି ଦିଇ ତିନି ଜଣଙ୍କ ସହିତ କଥା ହେଲିଣିି ତ କଥା ହେଲା ବେଳୁକୁ କରି ପାରିନଥିନି ସେଥିପାଇଁ।
ଆଉ କଣ କହୁଛ ତମ ଦେହ ଭଲ ଅଛି ତ? ଆଉ ତମ ପୁଅ କୋଉ କ୍ଲାସ ପଢ଼ୁଛନ୍ତି?
ପୁଅ ଡିପ୍ଲୋମା କରୁଛି। । ପୁଅ ଡିପ୍ଲୋମା ର ଫାଷ୍ଟ
ତମ ପୁଅ କୋଉ କ୍ଲାସ ପଢ଼ୁଛନ୍ତି?
ଡିପ୍ଲୋମାର ଫାଷ୍ଟ ଇୟର ସରିଲା।
ହଁ ହ। ବଡ ହେଇଗଲେଣି ଆଉ
ହଁ ହଁ ଓ ସତର ପ୍ଲସ ହଁ।
ହୁଁ ରଜ କେମିତି କାଟିଲ ଏ ବର୍ଷ?
ରଜ କଣ ଆମର ଅଛି ସ୍ତ୍ରୀ ଲୋକର ରଜ
ରଜ ନାହିଁ ତମ ଆଡେ?
ହଁ ରଜ ନାହିଁ ନା ରଜ ସବୁଆଡେ ରଜଟା କୁଆଡ଼େ ନାହିଁ ଆମ ଓଡିଶାର ପ
ହଁ ରଜରେ କୁଆଡେ ଯାଇନଥିଲ ପ୍ରାୟ ବୁଲି?
ମୁଁ କୁଆଡ଼େ ଯାଏନି ସେ ଘରକୁ ଟିକେ ଯାଏ ସେ ଦି ତିନି ଦିନ ରହିକି ଯାଇକି ସାଙ୍ଗେ ସାଙ୍ଗେ ପଳେଇ ଆସେ କୁଆଡେ ଆ
ଆଉ କୁଆଡେ ବୁଲି ଯାଅନି?
ନା ନା। ହେ ଘରକୁ ଯାଇଛିି ସନ୍ଧ୍ୟାବେଳକୁ ଲାଷ୍ଟ ରଜ ଦିନ ସନ୍ଧ୍ୟାବେଳକୁ ଯାଇ ତାପର ଦିନ ସକାଳୁ ପଳେଇ ଆସିଥିଲି ଆଉ
ଆଉ ଯୋଉ ରଥଯାତ୍ରା ଆସୁଛି ଆଗକୁ ତମ ଗାଁ ରେ ରଥଯାତ୍ରା ହୁଏନି ହଁ ଆ ଭଲ ଆଉ ଠାକୁରଙ୍କୁ ଦେଖିବ ତମେ ଆଉ ଉ ହ।
ସେରା ମାନେ ବେଶି ବାସନ ନଥିଲା। ଆମ ଗେଟ୍ ଆମେ ଗେଟ୍ ପାଖରେ ଛିଡ଼ା ହେବୁ ରଥ ଦେଖୁ ମାଉସୀ ମାଆ ମନ୍ଦିର ଟା ଆମ ଘ ଘର ପାଖରେ।
ହୁଁ। ହୁଁ।
ହୁଁ ହ
ଆ ଆଉ କଣ କହୁଛ? ତମ ଆଡେ ଯୋଉ ତମ ବାପ ଘର ଗାଁ ଆଡେ ତାହେଲେ ବାଦାମ ଚାଷ କରନ୍ତି?
ହ ହଁ ହଁ ମୋ ପୁଅ ପା
ଯେ ଆଉରା ଷଣ୍ଢ ଖାଇ ଯାଉଛନ୍ତି ବୋଲି କରୁନାହାନ୍ତି ଜମା। ହୁଁ ଆମର ସେଇଥିପାଇଁ କରୁନୁ। କରୁନାହାନ୍ତି ଆଉ ବାବା।
ନାଳ ସେମାନେ କଣ ନାଳ ସେମାନ କୁଷେଇ ନେଇ ଆଉ
ହୁଁ।
ମୋ ପୁଅ କୁ ହସ ମାରୁଛି। କାହାକୁ?
ହୁଁ ହଁ।
ତ ଯେଡ଼େ ନଈତେ ତମର ସେ ନାଳ ଭଳିଆ ଦେ କୁସେଇ ନେଇ ଏଟେ ଆଉ କଣ?
ହଁ ହୁଁ ହଁ ଆଉ କଣ କହୁଛ?
ହଁ।
ବର୍ଷା ତମ ଆଡେ ହଉଛି ନା?
ବର୍ଷା ସକାଳୁ ଆଜି ମୁଁ ଡେରିରେ ସାତଟାରେ ଗାଧେଇଛି ଆଠଟାରେ ଗାଧେଇଛି।
ତମେ ସକାଳୁ ପ୍ରାୟେ ଗାଧୋଓ
ହୁଁ।
ନା ଲେଟରେ ଗାଧାଏ ଛୋଟ ଛୁଆ ଲେଟରେ ଗାଧାଏ ଦଶଟା ଏଗାର ଟାରେ ଗାଧା
କୋଉଠି ହେଲେଣି? ନା ନା ହେଣି ଯିବୁନି ଭଲ
ହୁଁ।
ଆମ ଗଁଆରେ ଏବେ ଏଇଠି ବ
ଛୁଆଟେ
ପଚାଶ
ଓହୋ କଣ ହେଇଥିଲା ତାର?
ହ
ଏ ମାଲୋ।
ବାପା ମା ଗୋଟେ ଛୁଆ ସେଟା ଭଲ ଲାଗୁନି।
ଏ ଭଗବାନ ଏମିତି ଦୁଃଖ କାହାକୁ ନଦିଅନ୍ତୁ ଠାକୁରେ।
ହୁଁ। ବାପ ମା ର ଗୋଟେ ଛୁଆ।
ଗୋଟିେ ପୁଅ ବାପା ମା ର।
ହଁ ଗୋଟେ ପୁଅ ଆଉ ଗୋଟେ ଝିଅ।
ହ
ଆ
ହୁଁ ହୁଁ। କଣ କରିବ ଆଉ। ଗାଡି ଚଲେଇଲା ଭଳିଆ ସିଏ ନିଜେ ଚଲଉଥିଲା ନା କେଠି କଣ ହେଲା।
ନିଜେ ଚଲୋଉଥିଲେ।
ହଁ ହଁ।
ହୁଁ ଗାଡି ଗୋଟେ କଥା କହିହବନି। ଘରୁ ବାହାରିବୁ ମଣିଷ ଘରକୁ ଫେରିବ ବୋଲି।
ଓ ଆଉ ମୋ ପୁଅ କଲେଜରୁ ଆସିବ ସେ ଆସିବ ମୁଁ ଫୋନ୍ କରିମି, ସେ ଘରେ ପହଞ୍ଚିଲା ପରେ।
ହଁ। ହୁଁ ହୁଁ।
ସେ ଆସିକି ଘରେ ପହଞ୍ଚିଲା ପର୍ଯ୍ୟନ୍ତ ଦାଣ୍ଡ ଦୁଆରେ ବସିଥିମି।
ହୁଁ ମା ମନ ଆଉ କଣ ଅ ଥୟ ହବ କି? ଭଗବାନ୍।
ହଁ। ହଁ।
ହଁ।
ଆଉ କଣ କହୁଛ, ତମର ପୁଅ ଟେ ଆ ପୁଅ ଝିଅ ସ
ନା ନା ଖାଲି ପୁଅଟେ।
ସେ ଗୋଟେ ପୁଅ ହୁଁ ହୁଁ ଭଲ ଆଉ ହୁଁ ହୁ। ହଁ ଆଉ କଣ କରି ତାହାଲେ ରୋଷେଇ ସରିନି ତମର। ପର୍ଯ୍ୟନ୍ତ, ଆଜି ପୁଣି ପ୍ରବଳ ଖରା ପୁଣି ବର୍ଷା ହବ ନା କଣ। ମାନେ ପ୍ରବଳ ଖରା ବର୍ଷା ହବନି ବର୍ଷା ହବ ନା କଣ।
ହୁଁ ହୁଁ।
ଆମ ନଣନ୍ଦ ଫୋନ କରିଥିଲା ତ, ଟିକେ କଥା ହେଇ ପଡିଲି ସେଇଠୁ ଡେରି ହେଲା।
ଓହୋ ହୁଁ। ଆଉ ଆଉ କଣ କହୁଛ। ଆଉ କଣ କୋହୁଛ ତାନେ।
ତମର ରୋଷେଇବାସ।
ରୋଷେଇ ବା ବସିଚି ବା ହଁ ମୁଁ ଯାଉଛି। ହୁଁ ଏଇ ବସିଛି। ଚିକେନ ତରକାରୀ ବସେଇଛିି ବା ଭାତ ହେଇକି ଚିକେନ ତରକାରୀ। ଝିଅ ଟା ଟିକା ନେଲା ତ ସେଇଠିକି ଟିକେ ପଳେଇନୁ ମେଡିକାଲ ଅଙ୍ଗନବାଡି କି? ସେଠୁ ଆସିକି ପୁଣି ରୋଷେଇ କଲାବେଳକୁ ଟିକିଏ ଲେଟ୍ ହେଲା। କରେଣ୍ଟ ବି ନଥିଲା। କରେଣ୍ଟ ଆଇଲା, ମସଲା ଟିକେ ଗ୍ରାଇଣ୍ଡିଙ୍ଗ କଲାଠୁ ତରକାରୀ କରୁଛି ଆଉ। ଆଗକୁ ତ ଲୋକ ମସଲା ବାଟୁଥିଲେ, ଏଇନା ତ ଗା ଗ୍ରାଇଣ୍ଡିଙ୍ଗ ନକଲେ ଆକେହି ବାଟୁନାହାନ୍ତି ମସଲା ଉ ହୁଁ। ଏଇନା ସବୁ ଗ୍ରାଇଣ୍ଡିଙ୍ଗ।
ଏ ବାଟିିବା କଷ୍ଟ।
ହଁ ବା ବାଟିବା ପାଇଁ କଷ୍ଟ ଲାଗୁଛି। କରେଣ୍ଟ ଯୋଉ କଣ ଲାଇନ ଇଏ କରୁଥିଲେ ନା କଣ କରେଣ୍ଟ କାଟି ଦେଇଥିଲେ।
ହୁଁ ତ ଟିକେ ପ ପବନ ଟିକେ ହେନେ ଲାଇନ ଗଲା ଟିକେ ଗ ଖୋଜ କପାଇଁ ଲାଇନି ଗଲା।
ହଁ ଟିକେ ଚଡଚଡି ଘଡଘଡି ମାଇନେ ଲାଇନି ଗଲା ଆଉ ହୁଁ। ଆଉ କଣ କହୁଛ? ଆମର ଏଇ ଗାଁ ପାଖରେ ହୁଏ ଯେ ରଥଯାତ୍ରା ଏ ଆମେ ଯାଉନା ସେଠିକି। ଗାଁ ପାଖରେ ହୁଏ ରଥଯାତ୍ରା। ଏଇ ଗାଁ ପାଖରେ ହୁଏ। ରଥଯାତ୍ରା ଯେ ଆମେ ଯାଉନା ହେଟିକି। ସିଖେଇବେ।
ଆମର ଆମର ଗାଁ ଆଡେ ହୁଏ।
ହୁଁ ତମର ଭଲ ବା ତମ ଗାଁ ରେ ହୁଏ। ରଜ ବି ଆମ ଗାଁ ପାଖରେ ହୁଏ ଯାଇଥିଲୁ ରଜ ସବୁୁଲି। ରଜ ତିନିଟା ଚାରିଟା ଗାଁ ବୁଲିକି ଆସିନୁ ରଜ ଯାଇକି ଭଲ ଲାଗେ ଆମ ଗାଁରେ ବି ଆମ ଗାଁରେ ବି ରଜ ଭଲ ହୁଏ ନାଚ ଫାଚ କରନ୍ତି ଏ ବର୍ଷ କଲେନି। ମେଲୋଡି ଫେଲୋଡି ସବୁ କଥା ହୁଏ ଏ ବର୍ଷ କରିନାହାନ୍ତି କିଛି।
ହ
ହୁଁ। ଆଉ ଆଉ ତ ଏଇନା କିଛି ନାହିଁ ଯାତ୍ରା ପରେ ସରିଲା ଆଉ।
ହୁଁ ଆମର ଏଠି ରଥଯାତ୍ରା ରଥଯାତ୍ରା ପରେ ବାହୁଡା ବାହୁଡା ପରେ ପରେ ପୁଣି ଦେବତା ତା ପଛରେ ଆମର ବିଶ୍ୱଵକର୍ମା ପୂଜା ଦୁର୍ଗା ପୂଜା
ହଁ ବିଶ୍ଵକର୍ମା ପୂଜା ଆମର ବି ବିଶ୍ଵକର୍ମା ପୂଜା କରେ।
ଦୁର୍ଗା ପୂଜା ଆମ ଘରେ ଦୁର୍ଗା ପୂଜା ଆମ ଘରେ ଭାଇ ମାନଙ୍କର ଅ ଲକ୍ଷ୍ମୀ୍ ପୂଜା ଗାଁ ରେ
ହୁଁ ଆମର ବି ଏଠି ଲକ୍ଷ୍ମୀ ପୂଜାା ବିଶ୍ଵକର୍ମା ପୂଜା ବି ଘରେ କରନ୍ତି ବିଶ୍ଵକର୍ମା ପୂଜା ହୁଁ। ହୁଁ। ହଁ ଆଉ।
ଆଉ କଣ?
ମୁଁ କଣ କହିବି ମାନେ ଦେଖା କଣ କରୁଛନ୍ତି ଖାଇ ପିଇ ସାରିଲେ ନା ଆଉ। ହୁଁ ହୁଁ।
ଆଉ ଏମିତି କେମିତି ହେଲଣି।
ତମେ ଗୋଟେ ଥର ଖାଉଛ ଶୀଘ୍ର ଟିକେ ଖାଇଦଉନ ଲେଟ ରେ ଖାଉଛ?
ନା ମୁଁ ସକାଳୁ ଖଣ୍ ଟିକେ ଜଳଖିଆ ଖାଇଦେଲେ ଡେରିରେ ଖାଏ।
ହଁ ସକାଳୁ ଯେତେ ବି ଜଳଖିଆ ଆମେ ବି ସେ ଜଳଖିଆ ଖାଇନୋକି। ଯେହେତୁ ଆମେ ପଖାଳ ଖାଇଛୁ ପୁଣି ଗରମ ଭାତ ହେଲେ ପୁଣି ଖାଇବୁ। ଜଳଖିଆ ବି ଆମେ ଖାଇଛୁ ବିସ୍କୁଟ ସେଓ ଚା ହୁଁ। ହୁଁ ହୁଁ ତମର ଅଭ୍ୟାସ ବକ୍ତି କିଆ ଆଉ ଆମର ଆମେ ପଖାଳ ଦିଟା ଖାଇମୁ ପୁଣି ଗରମ ଦିଟା ନ ଖାଇଲେ ଭଲ ଲାଗିବନି। କାମ ସାରିକି ପୁଣି ଗରମ ଭାତ ଖାଇବୁ ହୁଁ। ଆଉ କଣ କରିବା। ଏତେ ପଖାଳ ଆମେ ପଖାଳ ନଦଶ ଏଗାରଟା ବେଳେ ପଖାଳ ଖାଇଦେଲୁ। ମାଛ ଭଜା ହେଇଥିଲା ସକାଳେ ମାଛ ଆଉ ତଆ ତ ଖାଇଦେନୁ ପୁଣି ଏ ଇନେ ଚିକେନ ତରକାରୀ ବସିଛି। ଗରମ ଭାତ ଚିକେନ୍ ତକାରୀ ପୁଣି ଖାଇବୁ। ଖାଇକି ସୋଇମୁୁ ହୁ ହୁ। ଆଉ କଣ କଉଛ?
କଣ ଏଇଆ ତ ଚାଲିଛି ଆଉ।
ହଁ ସ୍ତ୍ରୀ ଲୋକଙ୍କର ତ ଡୁଟି
ଦୁଃଖେ ସୁଖେ ଚାଲିଛି ସଂସାର ଆଉ।
ହଁ ହମ ଡଉଟି ହେଲା ତାଙ୍କର ରୋଷେଇ କରିବା ସ୍ତ୍ରୀ ଲୋକଙ୍କର।
ହୁଁ ସବୁ ଦାୟିତ୍ୱ ଖାଲି ରୋଷେଇ। ଘରଠୁ ବାହାର ସବୁ ପ୍ରକାର। ଯେ ପାରିବ ସବୁ କରିବ।
ହଁ। ଉ ହୁଁ। ଆଉ
ରୋଷେଇ ବାସଠୁ ଆରମ୍ଭ କରି ସବୁ ପ୍ରକାରର।
ହଁ ରୋଷେଇବାସ କାମ ଚାଲିଛି। ନେଟ
ମୁଁ ତ ସବୁ ଦାୟିତ୍ଵ ନିଏ ଘର ବାହାର ମୋ ବେପାର ସବୁ ଦାୟିତ୍ଵ ନିଏ।
ହୁଁ। ୟା।
ଆ।